ଆଜ୍ଞା ନ
ଆଂଜ୍ଞା।
ଆପଣ ଏବେ କଣ ଚାହା ପିଉଛନ୍ତି ମୁଁ ଜାଣିପାରିଲିନି?
ମୋ ମାମା ଦଉଛନ୍ତି ଏବେ ଚାହା, ମୁଁ କଣ କରିବି?
ଯେ ରାତି ବାରଟା ପରେ ଚା ଦଉଛନ୍ତି।
ଆଜ୍ଞା ହିଁ ହିଁ ଯେହେତୁ ମୁଁ ଖାଇଲିନି। ଖାଇନି କିଛି ତ ଚାହା
ଖାଇନାହାନ୍ତି ଆହୁରି ପୁଣି ଚାହା ଦଉଛନ୍ତି କଣ କହିବି?
ସେ ଆମର ଗୋଟେ ଖୁସି।
ମାନେ ମୁଁ ହୁଁ ହୁଁ କଣ କହିବି ଘରେ ଇ ରାତି ବାରଟା ପରେ ଚା।
ଆଉ କଣ ହଷ୍ଟେଲରେ ରହିକି ରାତି ବାରଟାରେ କେମିତି ଚାହା ପିଥାନ୍ତି କହିଲେ।
ହଁ ହଷ୍ଟେଲରେ ପିଆ ହୁଏ।
ଆପଣ ପିଅନ୍ତି କି?
ହଁ ପିଏ କିନ୍ତୁ ଏଇ ହଷ୍ଟେଲ ରେ ପିଏନି। ୟା ପୂର୍ବରୁ ଯୋଉଠି ରହୁଥିଲି ସେଇଠ ପିଉଥିଲି।
କେମିତି ପିଅ ନ୍ତି ସେଠି।
ଏଇ କେଟିଲି ରେ।
ଓହୋ ରଖିଥାନ୍ତି ପିଅନ୍ତି ନା କଣ?
କେଟିଲି ଥାଏ ସେଠି ଇଣ୍ଡକ୍ସନ ବି ଥିଲା ଆମର।
ଓହୋ।
ଚା ତ ବନଉନଥିଲୁ ଆମେ କଫି ବନେଇ ଦଉଥିଲୁ।
ହଁ ରାତିରେ ମୁଁ ବି କଫି ପିଏ ପଢା ପଢି କଲାବେଳେ। କଫି ପିଇକି ଶୋଇପଡେ।
ହଁ ହଁ ହଁ ହଁଁ।
ଆଜ୍ଞା।
ଇଏ ମତେ ବେଶ ନାଇ ପଠଉଛନ୍ତି ଆଉ ଆପଣ ପଠେଇଲେକି?
ଆଜ୍ଞା ଚାହାର ସ୍ନାପ୍ତି।
ଆଉ କଣ କହିବି କଣ କହିବି କଣ କହିବି କହୁନ ତମେ?
ମୁଁ ଆଉ କଣ ହିଁ କହିବି ଆପଣଙ୍କୁ ଚାହାଟି ମୋର ଥଣ୍ଡା ହେଲାଣି ମୁଁ ଏଇ ତ କଲା
ଆପଣ ତ ଖାଲି ଜଲଦି ଉଠିବେ
ତୁ ସଫ ତେ ଦେବୁ। ଆପଣ ଟିକେ ଚୁପ୍ ରୁହନ୍ତୁ। ଆପଣ ଟିକେ ଧୀରେ ଧୀରେ କୁହନ୍ତୁ। ଆଜ୍ଞା ମୁଁ ଏଇଟା ଭାବିଥିଲି ପିନ୍ଧିକି କି ମାନେ ବଜାର ଯିବି କିନ୍ତୁ ବଜାର ଗଲି ନେହିଁ ଏଇଟା ପିନ୍ଧିକି ଆଉ। ଆ ତତେ କ୍ଷମା ପ୍ରାର୍ଥନା କରୁଅଛି। ମୁଁ ଯାହା ଟେ ଥଣ୍ଡା ହେଇଗଲା ଟିକେ।
ଖାଲି ଆପଣଙ୍କ ପାଇଁ ଚାହାଟି ବନେଇକି ଦେଲେ ନା କଣ?
ନିଜେ ବି ପିଇଲେ। ଆପଣ ପିଇଲେ କି ମାମା ଚାହା? ହଁ ପିଲେ।
ଏଇ ରାତି ପା
ସିଏ ତ ରାତିରେ ପିଅନ୍ତି। ତାଙ୍କୁ ମୁଁ ଗ୍ୟାସ୍ ଯୋଉ ଦିନ ପୋଛେ ମତେ କହିବେ ମୋ ପାଇଁ ଟିକେ ଚାହାଟା ଗରମ କରିନିଅ। ମୁଁ କହିଲି ଉଉ ଚାହା ଟା କରିଦିଏ ଚାହା ଟା ଗରମ କରିଦେଇ ଯାଏ।
ଦେଇ ଚା ପିିଲା ପରେ ପୁଣି ନିଦ ଆସେ?
ହଁ ମୁଁ ତ କଫି ପିଇକି ଶୋଇପଡେ ଲୋକ କୁହନ୍ତି କଫି ପିଇଲେ ଆମେ ଶୋଇବାନି ରାତି। ମୁଁ ତ କଫି ପିଇକି ଶୁଏ ସାଙ୍ଗେ ସାଙ୍ଗେ। କି କନସେପ୍ଟ ବନେଇଛି କେଜାଣି କ କଫି ପିଇଲେ ନିଦ ହବନି। ଭାଈ କଫି ପିଇଲେ ମତେ ଆହୁରି ଫୁଲ ନିଦ ହୁଏ।
କନସେପଟା କିନ୍ତୁ ସତ କ୍ୟାପିଂରେ ନିଦ ହୁଏନି ଟିକେ ପଳାଏ
ମତେ ତ ହେଇଯାଏ ମୁଁ ତ ଶୋଇ ପଡେ ମୁଁ କଣ ମାନେ
ସେଇଟା ସେ ନା ନା ସେ କଥା ନୁହଁ ସେମତି ନୁହଁ କି ଆଉ ଶୋଇପାରିବନି କି ଜମା। ଯ ମାନେ ଯଦି ଜଣେ ଚାହିଁବ ତାହେଲେ ସେ ମାନେ ଅ ନିଦଟା ଯଦି ବି ଆସେ ଶୋଇବାକୁ
ବୁଝୁଛି ପରା ମୁଁ ଅନାଏ କାହିଁକି ନା ମ ମୁଁ ଭାବେକି ପରୀକ୍ଷା ଆସୁଛି ମାମା ଟିକେ କଫି ଦେଇଦଲ କଫି ପିଇକି ମୁଁ ଟିକେ ପରୀକ୍ଷା ପାଇଁ ପଢିବି। ଭାଈ ମତେ କଫି ପିଇଲା ପରେ ଆହୁରି ନିଦ ଲାଗେ। ମୁଁ ଭାଈ ଶୋ ମାନେ ଆଉ ପଢି ପାରିବିନି ଶୋଇ ପଢି ମୁଁ।
ଭଲ ଭଲ କିନ୍ତୁ ଶୋଇବା ଯେବେ ଶୋଇବା ପାଇଁ କହୁଛି ସେବେ ତ ଶୋଉନାହାନ୍ତି?
ଆଉ କାହିଁକି ନା କଫି ପିଉନ, ମାମା ଟିକେ ଏଇଟାକୁ ଟିକେ ଚିପି ଦିଅନ୍ତୁ ମୁଁ ଟିକେ ତାପରେ ଯିବି ହେଇଟି। ହଁ ମଟର କେତେ ବସେଇବି? ଆଜ୍ଞା ନାଇଁ ସକାଳୁ ଜାଣିଛନ୍ତି କି ନାଇଁ ନାଇଁ ଶୁଣନ୍ତୁ ଆପଣଙ୍କୁ ମୁଁ ଆପଣଙ୍କୁ କଥା କହୁଛି। ସକାଳ ଛଅଟାରୁ ଉଠିବି ଅଳିଆ ଫୋପାଡିବି। ତାପରେ ମୁଁ ଗାଧେଇବି ଉଁ ବ୍ରସ୍ କରିବି ରେଡି ହେବି। ଆଠଟା ଭିତରେ ରେଡି ହେଇକି ଯିବି ଆପଣ ଟିଫନ୍ କରନ୍ତୁନି ମୁଁ ଆ ଆଠଟା ଭିତରେ କଣ ଗୋଟେ ଖାଇକି ଯିବି ହେରି ଆପଣ ତ ଆଠଟା ଭିତରେ କରିପାରିବେନି ମୁଁ ତା ଭିତରେ କଣଗୋଟେ ଖାଇକି ଯିବି। ହଉ ହଉ ଏପଟ ଏପଟ ହାତ ବି ଟିକେ ଏଇଟା। ଆପଣ ଟିକେ ଦି କଥା ଆପଣ କଥା କୁହନ୍ତୁନି ମନା କଲି। ଆପଣ ଚୁପ୍ ରୁହନ୍ତୁ ଆପଣ ମତେ ପରେ କହିବେ ଆପଣ ଏଇଟା ଚିପି ଦେଇକି ଯାଆନ୍ତୁ ହାତଟି। ଆପଣ କୁହନ୍ତୁ।
ଆପଣ ଆପଣ ଆପଣ କହୁଛନ୍ତି କାହାକୁ କହୁଛନ୍ତି ମୁଁ ବୁଝିପାରୁନି?
ଆପଣଙ୍କୁ ଏବେ କହୁଛି ଓହୋ ହାତ ଚିପିବାକୁ କହିଲି ସାରେ ହାତକୁ ଦରଜ କରିକି ପଳେଇଲା।
ଓ ଆଜି ଆପଣ କେତେବେଳେ ଶୋଇବାର ପ୍ଲାନ୍ ଅଛି ତାହେଲେ?
ହଁ ଏଇ ଆପଣଙ୍କ ସହିତ ତ କଥା ହଉଅଛି। କଥା ହେଇକି କେତେବେଳେ ଗୋଟେ ଯିବି ଆଉ ମାନେ ଆପଣଙ୍କୁ କଣ କହିବି କାଲିଆ ସକାଳ ଆ ଆଠଟାରୁ ମୁଁ ଯିବି ସନ୍ଧ୍ୟା ପାଞ୍ଚଟାରେ ଆସିବି ତାପରେ ପୁଣି ସାଢେ ସାତଟାରେ ଯିବି ହୁଁ, କଣ କ ସାଢେ ସାତଟାରେ ନୁହେ ସାତଟାରେ ହିଁ ଯିବି ଆଉ କଣ କରିବି ମଣିଷ ଜୀବ ବନ ଭାରି ଟେନସନ୍। ଆରେ ସେଇ ସାତଟାରେ ବାହାରିବା ଷ୍ଟା ଆରମ୍ଭ କରିବି। ସାତଟା ଦଶ ପନ୍ଦର ବେଳକୁ ଯିବି ଚାଲିକି ପୁଣି ସେଇ ଜାଗାରେ ପହଞ୍ଚିବି।
ଆଉ ସେ ଆପଣଙ୍କ ଆର ମହିଳା ମିତ୍ରଙ୍କ ଘର କୋଉଠି?
ତାଙ୍କ ଘର ଉଁ ରବି ଟକିଜ ରୁ ରବି ଟକିଜ ଆଉ ଯୋଉ ଭାସ୍କେଶ୍ଵର ତା ମଝିରେ ଗୋଟେ ଜାଗା ଅଛି ସେ ମଝିରେ ଗଳି ଭିତରେ।
ହଉ, ହଉ।
ଆପଣ କାଇଁ ତାଙ୍କ ଏତେ ଘର କଥା ପଚାରୁଛନ୍ତି?
ଆରେ ମାନେ ମୁଁ ପ-ପଚାରିଲି କାହିଁନା ସେଦିନ ଆ ସା ସେଇଦିନ କହିଲି ଗତକାଲି ଆପଣଙ୍କ ସହିତ ଆସିଲେନି ତ ମୁଁ ଭାବିଲି ଆପଣଙ୍କ ଘର ପାଖରେ ହିଁ ରହୁଥିବେ କୋଉଠି ସେଥିପାଇଁ ପଚାରିଲି
ନା, ଆମେ ଦୁହେଁ ମହିଳା ମିତ୍ର ଘର ପାଖ କିନ୍ତୁ ତାଙ୍କର ଟିକେ ଅଲଗା ଦୂର ନା, ଆମ ଘରଠାରୁ ଦୂର ମୁଁ ବି ହେଇଯିବି ଏବେ ଦୂର ଏମାନଙ୍କ ଠାରୁ ମାନେ
ଆଉ
ମହିଳା ମିତ୍ରଙ୍କ ଠାରୁ ଉପର ମହିଳା ମିତ୍ରଙ୍କ ଠାରୁ ଭାବୁଛି ମୋ ମହିଳା ମିତ୍ରଙ୍କୁ ନେଇକି କହିବି ଆମ ଘରେ ରହିଯିବେ।
ହଉ, ନେଇଯିବ ଆଉ।
ଆପଣ କଣ କହୁଛନ୍ତି ରହିଯିବେ ଆଉ ଆମେ ସବୁ ସାଙ୍ଗମାନେ ସେଠି ରହିଲେ ହୁଅନ୍ତାନି ବଢିଆ ହୁଅନ୍ତା। ହାଁ ହାଁ ସକାଳୁ ଡେଲି ଉଠ ଛାତ ଉପରକୁ ଚାଲ ବୁଲିଥାନ୍ତେ। ତାପରେ ପୁଣି ମିଶିକି କଲେଜ ବାହାରିଥାନ୍ତେ ଏକା ସାଙ୍ଗରେ ସେଇଠୁ ପୁରା ଗ୍ରୁପ ହେଇକି ତାପରେ ପୁଣି କଲେଜ ଆସିକି ପୁଣି କଲେଜ ରହିଥାନ୍ତେ ମିଶିକି ତାପରେ କଲେଜ ଘରକୁ ଯାଇଥାନ୍ତେ। ତାପରେ ପୁଣି ଚାରିଟା ବେଳେ ଟିକେ କଣ ଗୋଟେ ମସ୍ତି କରିଥାନ୍ତେ ଖେଳିଥାନ୍ତେ ଘରକୁ ଯାଇକି ଆଉ ଏଠି ଟେ ଟେନସନ ହୁଅନ୍ତନି କି କଲେଜରେ କିଏ ଦେଖିବ କଣ ଘରକୁ ଯାଇକି ଆମର ସେ ଆମର ଯୋଉଠି ଘର ହଉଛି ସେଠି ପାଖରେ ପୁରା ପଡିଆ ଅଛି ମାନେ ପୁ ଫାଙ୍କା ମାନେ ଘର ବି ଅଛି ଫାଙ୍କା ବି ଅଛି କୋଉ ଜାଗା ତ ଆମେ ସେଇଠି ପୁରା ଆରାମ ସେ ବହୁତ୍ ଖେଳି ପାରିଥାନ୍ତେ। ନା କି ଛାତ ଉପରେ ବି ଆମର ଗୋଟେ ଟେବୁଲ କରାହେଇଛି ଏମିତି ଛାତ ଉପରେ ଚାହା ବସିକି ପିଇବା ପାଇଁ ଆଉ ମାନେ ଏମିତି ଖାଇବା ପାଇଁ। ପୁରା ବଡ ପୁରା ଛାତ ଉପରେ ସେଇଟି ଟେବୁଲ୍ ହେଇଚି ତ ସେଇ ଟେବୁଲ ପାଖରେ ବସିକି ବି ଆମେ ସେଠି ଉନ ଖେଳି ପାରଥାନ୍ତେ ଚେୟାର ପକେଇକି। ଏତେ ବଢ଼ିଆ ମଞ୍ଜ କରିଥାନ୍ତେ। ମୁଁ ଡାକିବି ତମ ମାନଙ୍କୁ ମଝିରେ ମଝିରେ ମାନେ ଏଥରକ ହଁ, ଯଦି ଆମ ଘର ମତେ ଲାଗୁଛି ଯଦି ଆମର ପଳେଇଲୁ ଆମେ ଡିସେମ୍ବର ରେ ଏଥରକ ଭୋଜି ଟା ମୋ ଘରଟିି ହବ।
ହଉ।
ଆରଥର କର ତ ମୋ ଘରଟି ହିଁ ହେଇଥିଲା କିନ୍ତୁ ଆପଣ କମ ପାଇଁ ଆସିନଥିଲେ ଆପଣ ମୁଖି ଫୁଲ ଏ ମାନେ କଣ ପାଇଁ ଆସିନଥିଲା ଆମେ ମିଶିିନ
ସେତେବେଳେ ଆମେ ମିଶି ନଥିଲେ।
ନା। ଆମେ ବି ତ ମିଶି ନଥିଲୁ ବୈଦୁର୍ଯ୍ୟ ହେରିକା କେହି କିନ୍ତୁ ସେମାନେ ଆସିଥିଲେ।
କେମିତି ଆସିଥିଲେ କେ ଜାଣିବ ବି ଜାଣିନ।
ଏଇ ଆମର ଯୋଉ ଗୋଟେ ମୋଟି ମିତ୍ର ଅଛନ୍ତି ଟିକେ ସିଏ ଟିକେ କହିଥିଲେ ଜାଗା କହୁଥିଲେ ମତେ ଟିକେ ଭୋଜି କରିବାର ଇଚ୍ଛା ଥିଲା କିନ୍ତୁ ସିଏ କହୁଥିଲେ ବାଙ୍କୁ ଆଳରେ ଓ ଏତେ ଦୂର ଏମିତି ଏମିତି
ଏ ଯୋଉ ମଜୁମଦାର ସେ କେମିତି ଆସିବେ ମୁଁ ଜାଣିପାରୁନି।
ସିଏ ବି ତାଙ୍କ ଗ୍ରୁପ୍ ରେ ଥିଲେ।
ଓ ହୋ।
ସିଏ ତାଙ୍କର ଗୋଟେ ଗ୍ରୁପ ଥିଲା ସେ ସେଥିରେ ଆମକୁ ପଚାରୁଥିଲେ ଭୋଜି କଥା ତାପରେ ଆମେ ମୁଁ ଆଉ ମୋ ମହିଳା ମିତ୍ର ହଁ କହିଦେଲୁ କିଏ ବୁଝି ହଁ ଡିସେମ୍ବର ମାସରେ କରିଦବା ଗୋଟେ ଆଉ କାହିଁକି ନା ସେହି ଆମେ ତା ପୁର୍ବ ବର୍ଷ ଡିସେମ୍ବର ମାସରେ ଗୋଟେ ଭୋଜି କରିଥିଲୁ ଆମର ଛୁଇଁ ମିତ୍ରଙ୍କ ଘରେ।
ହଁ
ଆଜ୍ଞା ତ କିନ୍ତୁ ଏହା ପୂର୍ବବର୍ଷ ଯୋଉ ଡିସେମ୍ବର ଗଲା ସେତେବେଳେ ଆମର ଚୁଇମିତ୍ରଙ୍କ ସହିତ ପଡୁନଥିଲା।
ଓ ହୋ
ତ ଆମେ ଭୋଜି ଖାଇ ଆମେ ଭୋଜି ଆଉ କରିପଲୁନି ଆମେ ଟିକେ ଦୁଖି ଥି ମା ଭୋଜି ତ ହେଇପାରିବନି ଆଉ କଣ ସାଙ୍ଗ ଆମେ ତ ଦୁଇ ହିଁ ମହିଳା ଭିତରେ ମିଶୁଥିଲୁ ଉପର ଘର ମୁଁ ତ ଆମେ ଆଉ କଲୁନି ତତେ ଯେତେବେଳେ ଇଏ ଆମକୁ ଅଫର ଟି ଦେଲେ ଆମେ କହିଲୁ ହଁ ଅଯୋଉ ହଁ ସେଇ ବାହାନାରେ ମିଶିବା ବି ହେଇଯିବ କଲେଜ୍ ପିଲାଙ୍କ ସହିତ କିନ୍ତୁ ବାହାରେ କୋଉଠି ଅ ହେଲାନି ଆମେ କହିଲୁ ଆମ ଘରୁ କର୍ ଦେ ତ ଆମରି ଘର ଛାତ ଯୋଉଟାକି ରୋଷେଇ ମୋ ମାମା କରେ ପୁରା ଭୋଜି ବୋଲି କିଛି ନଥିଲା ଆମାଇ ଆମୁ ମତେ ଲାଗିଲା ସମସ୍ତେ ଆମ ଘରକୁ ଆସୁଛନ୍ତି ଭୋଜି କରିକି ଖାଇବାକୁ। ଅଧା ଜିନିଷ ଲିଷ୍ଟି ରେ ନାହିଁ। ଆମେ ମାମା କହିଲା ଇରେ ଜିନିଷ ଟା ହିଁ ତମେ ଲିଷ୍ଟ୍ ରେ ଲେଖିନ ଏଇଟା କଣ କିଣି ନ। ସବୁ ନିଜେ ହିଁ ଆମେ ଆଣିଲୁ ଲାଗିଲା କି ମୋ ଘରକୁ ଆସିଛନ୍ତି ଭୋଜି ଖରିବାକୁ ଭୋଜି ଖାଇବାକୁ। ଆଉ ସବୁ ତ ମାମା କରିଛନ୍ତି ଆଉ ମୁଁ କରିଛି ହେଇ ଏ କରିଛନ୍ତି ଆଉ କେହି କରିନାହାନ୍ତି। କଣ କହିବ କିନ୍ତୁ ଏଥରକ ଯୋଉ ଯିବ ଆମ ଘର ଟି ବି ହବ ମୁଁ ଯୋଉଟା କହୁଛି ସେଥିରେ ଏଥର କିନ୍ତୁ ସମସ୍ତେ ଆମେ ମିଶିକି କରିବା।
ୟେସ୍ ଆଜ୍ଞା ଆଜ୍ଞା।
ଆଜ୍ଞା ଆମରି ଛାତ ଉପରେ ପଛେ କରିବା କିନ୍ତୁ ଆମେ ମାନେ କରିବା।
ହଁ ୟେ
ତ ଉପରେ ବି କରିହେବ ନହେଲେ ଆମର ସେଇ ଯୋଉ ଘର ପାଖ ପଡ଼ିଆ ଟା ପୁରା ପଡ଼ିଛି ସେଠିବି ବସି କରିହବ।
ପଡ଼ିଆ ରେ କରିଆ
ହଁ ମୁଁ ବି ସେୟା ଭାବୁଚି କାହିଁ ନା ପଡ଼ିଆରେ କଲେ କଣ କହିଲେ ମାନେ ଉପରୁ ଆଉ ତଳକୁ ଯିବାକୁ ପଡ଼ିବନି କିଛି ଖେଳିବାକୁ ହେଲେ ଆମେ ସେଇଠି ରୋଷେଇ ବସିକି ସେ ସାଇଟ୍ ରେ ବୋହୁତ୍ ଜାଗା ଅଛି ତ ଖେଳିବି ପାରିବା। ନୁହଁ। ଶୁଣୁଛୁ ନା ନା ନାଇଁ ଆପଣ ଯେ। ହ୍ୟାଲୋ। ରଖୁଛି।
ଆ